ହ୍ୟାଲୋ। ଓ ହ୍ୟାଲୋ ଟିକେ ନେଟୱାର୍କ ଜାଗାକୁ ଯାଆନ୍ତୁ।
ହଁ କୁହନ୍ତୁ?
ହଁ ଏବେ ମୋ ଭଏସ୍ ଠିକ ସେ ଶୁଭିଲା?
ହଁ ଠିକ ରେ ଶୁଭୁଚି।
ଓହଁ ଆପଣ ଭଲ ଅଛନ୍ତି?
ହଁ।
ଆଉ କଣ କରୁଚନ୍ତି?
ଏବେ ପଢାପଢି କରୁଚି ଟିକେ।
ପଢ଼ାପଢ଼ି।
ଆଜ୍ଞା।
ଓହୋ, କଣ ଆପଣଙ୍କର ପଢାପଢି ସରିଲାଣି ନା, ମାନେ ଚାଲିଚି?
ମାନେ, ଏମିତି। ମାନେ ପଢା ତ ସରିଲାଣି। ଏମିତି ଗୋଟେ ବହିଟେ ବସିକି ପଢୁଥିଲି।
ଓ ହୋ ଆପଣଙ୍କର ପଢିବାରେ ତାହେଲେ ବି ମାନେ ଅଛି। ସଉକସ ମାନେ ହଁ, ହଁ। ଆଉ, ଖାଇସାରିଲେଣି ଆପଣ?
ହଁ, ଖାଇସାରିଲୁନି।
ଓହୋ, ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ହଁ, ଭଲ ଅଛନ୍ତି। ଆଉ, ଆପଣ କଣ କରୁଛନ୍ତି?
ମୁଁ ଏଇ ଜଷ୍ଟ, ମାନେ ଯୋଉ ଡ୍ରେସ୍‌ଟା ଟିକେ ଚିରିଥିଲା ତ, ସେଥିପାଇଁ ଟିକେ ସିଲେଇ କରୁଥିଲି ଆଉ ନିଜର।
ହଁ ଆଚ୍ଛା ନିଜେ ବି ସିଲେଇ କରିପାରୁଛନ୍ତି ନାଇଁ କି?
ନାଇଁ, ନିଜର କେବଳ ଇଏ କରୁଛି। ସେମିତି ତ କିଛି ମୁଁ, ମାନେ ରୋଜଗାରର ପନ୍ଥା ନାହିଁ। ଖାଲି ନିଜର ଯେମିତି ହାତ ସିଲେଇ ଗୁଡ଼ା, ସେଇଡ଼ା ଏମିତି କରୁଛି ଆଉ।
ଆଚ୍ଛା।
ଆଉ, ଆପଣଙ୍କର ମାନେ ଘରେ ସମସ୍ତେ ଠିକ ଅଛନ୍ତି? ମାନେ, ଦେହ ପାହା ଭଲ ଅଛି ତ?
ହଁ, ଭଲ ଅଛି।
ଓହୋ, ଆଉ ଖାଇସାରିଲେଣି ଆପଣ?
ହଁ, ହଁ, ଖାଇ ସାରିଲୁଣି। ତମେ ଖାଇ ସାରିଲଣି?
ମୁଁ କହିଲି, ଆପଣ ଖାଇ ସାରିଲେଣି?
ହଁ।
ଓ ହୋ।
ଆଉ
ଆଉ, ଆପଣଙ୍କର ସେପଟେ କଣ? କଣ କେମିତି ସବୁ ଏବେ ପାଗ ଦେଇଛି?
ପାଗ ସକାଳେ ଖରା ଥିଲା। ଏବେ ପୁରା କାଳିଆ କରିକି ରଖିଛି। ବର୍ଷା ହବାର ସମ୍ଭାବନା ଅଛି।
ଆମର ବି ତ ସେମିତି ପାଗ ଦେଇଛି।
ଆଚ୍ଛା, ବର୍ଷା ଋତୁରେ କଣ କଣ ସବୁ ଲଗେଇଛନ୍ତି ଫସଲ?
ଆମର ଭେଣ୍ଡି, ଜହ୍ନି, ବାଇଗଣ, ଲଙ୍କା ମକା।
ଏତେ ଗୁଡେ ସବୁ ଲାଗିଛି।
ନଗା ହେଇଚି ଆଉ।
ଆଚ୍ଛା।
ଆଉ, ଆପଣଙ୍କର କଣ କଣ ଫସଲ ଲଗାଯାଇଛି?
ଆମର ଲାଗିଛି ବାଇଗଣ ତ, ଟମାଟୋ ତ ଏବେ ହୁଏନି ବର୍ଷା ଦିନରେ। ଟମାଟୋ ଲାଗିନି। କାକୁଡି, ଭେଣ୍ଡି, ଜହ୍ନି ଆଉ, ପୋଟଳ ଆଉ, ମକା ଆଉ ବିମ୍ ଯୋଉ ଆସୁଛି ମାନେ, କାଠିଆ ବିମ୍ ସେଇ ବିମ୍ ଟା, ଆଉ ଏମିତି ସବୁ ଲାଗିଛି। କଲରା।
ଏତେ ସବୁ ପନିପରିବା ଲାଗିଛି ଆପଣଙ୍କର?
ଆଜ୍ଞା।
ଅ, ବର୍ଷା ପାଇଁ ତ ସବୁ ପନିପରିବା ଗୁଡା, ମାନେ ପୋକ ଲାଗିଗଲାଣି।
ପୋକ ଲାଗିଯାଉଛି। ଔଷଧ ପଡୁଛି, ଔଷଧ ପଡୁଛି। ଏବେ ଗଛ ଗୁଡା ସବୁ ଠିକ ଅଛି। ପରିବା ବି ଭଲସେ ଫଳୁଛି। ଏମତି ଆଉ। ବାଇଗଣ ଟା ଟିକେ ଅଧିକ ପୋ ପୋକ ଲାଗୁଚି ଔଷଧ ଦେଲେ ବି କମୁନି ଧୀରେ ଧୀରେ ବର୍ଷାଟା ଛାଡଲା ପରେ ଯଦି
ଖରା ପାଗ ଟିକେ କରିଦେଲେ ସିନା ମାନେ ବର୍ଷାଟା ଏତେ ଯୋଉ ହୋଉଚି ଟିକେ ଖରା ପାଗ ଦେଇଦେଲେ ଗଛଗୁଡା ସବୁ ଠିକ ହେଇଯିବ। ହଁ ଟିକେ ଏଇଟା ତା ପ୍ରକୃତି।
କିନ୍ତୁ ଭେଣ୍ଡି କାକୁଡି ବୋହୁତ ଭଲ ହୋଉଚି ଫସଲ।
ଓ ହଁ ଆପଣ କଣ କେବଳ ନିଜ ଘର ପାଇଁ ନା ବିକ୍ରି ପାଇଁ ବି କରୁଚନ୍ତି?
ବିକ୍ରି ପାଇଁ ବି କରାହୋଉଚି ଘରେ ବି ଖାଉଚୁ। ଏମତି ବିକ୍ରି ମାନେ ଏବେ ବିକ୍ରି ହୋଉଚି ଆମର କାକୁଡି ଭେଣ୍ଡି, ଜହ୍ନି ଏରା ସବୁ କଲରା, ଏବେ ସବୁ ଏଡା ବିକ୍ରି
ଓହୋ ମାନେ ନିଜେ ଖାଇବା ସହିତ ବି ରୋଜଗାରର କିଛି ପନ୍ଥା ମାନେ ଖୋଲୁଚି ବା ତ ଆଉ ଆପଣ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି ଏବେ?
ହଁ ଭଲ ଅଛନ୍ତି ଆମର ସବୁ ଘରେ ମିଶିକି ସେ କୋଉ କୋଉ ଫସଲ କରୁଛୁ ଏଇ ବର୍ଷା ଦିନେ? ଖରା ଦିନେ ତ ଏତେ ମାନେ ପା ବର୍ଷା ହୁଏନି ବୋଲି ଫସଲଗୁଡା ସବୁ ମରିଯାଏ। ଏ ମାନେ ବେଶୀ କିଛି ଗଛ ହୁଏନି।
ପାଣି ପାଏନି ଏବେ ବର୍ଷ୍ ଷା ଦିନ ବୋଲି ବୋହୁତ ଫସଲ ଲାଗିଛି। ତମେ ଗଛର ସବୁ ବି ଇ ଯତ୍ନ ନୋଉଚୁ?
ତ ତବି ଇଁ ହଁ ଆପଣ ବି ଲ ଲଗାନ୍ତି ନା
ହଁ ଆମେ ଲଗେଇଥିଲୁ ଆମେ ଘରେ ସମସ୍ତେ ମିଶିକି ବାପା, ବୋଉ, ମୁଁ ମିଶିକି ଲଗେଇଥିଲୁ।
ଗଛ ଗୁରା ବୋହୁତ ଭଲ ହେଇଚି ଫସଲ ବି ବୋହୁତ ଭଲ ହେଇଚି।
ଆପଣଙ୍କ ସେପଟେ ଯୋଉ କେମିତି କଣ ପାଳନ କରନ୍ତି? ଦଶହରାଟା କେମିତି କଣ ପାଳନ କରନ୍ତି?
ଦଶହରା ତ ମାନେ ଦଶ ଦିନି ଧରି ହୁଏ। କିନ୍ତୁ ମାନେ ପୂଜା ଠାକୁର ପାଆନ୍ତି ଆଠ ଦିନି। ଯୋଉ ଭସାଣି ଯୋଉଦିନ ବୋହୁତ ଭଲ ହୁଏ।
ଉଁହୁଁ ମାନେ ଯେମତି ଢୋଲ
ତ ହୁଁ ଡିଜେ ଆଉ ବାଜା ଆଉ ଯେତିକି ସବୁ ମାନେ ଥାଏ ଏ ମାନେ ନୃତ୍ୟ। ମାନେ ଆସନ୍ତିନି କି ଇ ନୃତ୍ୟ କରିବା ପାଇଁ ମେଲୋଡି ଯୋଉ ଆସେନି। ମେଲୋଡି ହୁଏନି ସେମତି ହୁଏ। ଆଉ ଠାକୁର ବି ହୁଅନ୍ତି ଯୋଉ ବଳଦ ବଳଦ ଥାଏ ବଳଦ। ତାକୁ ମାନେ ତାଙ୍କ ଶିଙ୍ଗରେ ପିଛା ଭାଙ୍ଗିକି? ତାକୁ ଦଶହରା ବଳଦ କରାଯାଏ। ବଳଦମାନଙ୍କୁ ମାନେ ତିରିଶ ଚାଳିଶି ବଳଦ ଏମିତି ବୁଲାଯାଏ। ଆମର ଏପଟେ ଏମତି ହୋଉଛି ଆହୁରି ବି ସେଦିନ ପିଠାକୁ ଏଠି ମାନେ ନୂଆ ଡ୍ରେସ ଏମତି ସବୁ ବି ନୂଆ ନୂଆ ଡ୍ରେସ ପିନ୍ଧନ୍ତି ପିଠା ଖାଆନ୍ତି ମାନେ କ କୁଣିଆମାନେ ଘର ମାନଙ୍କୁ ବି ଆସନ୍ତି ମାନେ ଦଶ୍ ଦଶରା ଯେହେତୁ ହୋଉଛି ଆମେ ଡାକିଥାଉ। ଜାନି ଯାତରା ଦଶହରାଟା ବୋହୁତ ହଁ। ତାପରେ ବି ବିଭିନ ଓ ବିଭିନ୍ନ ସାମଗ୍ରି ପଡେ, ବିଭିନ୍ନ ଖେଳନା ପଡେ, ବୋହୁତ ଖାଇବା ଜିନଷ ପଡେ।
ଛୋଟ ପିଲାଙ୍କର ତ ସେଇଟା ଖୁସିର ଦିନ ହେଇଥିବ ନା କାରଣ ବିଭିନ୍ନ ପ୍ରକାର ଖେଳନା ଥିବ।
ଖୁସି ହୁଅନ୍ତି ଆଉ କି ଦୋଳି ବି ଖେଳନ୍ତି।
ହଉ ଛୁଆଙ୍କର ଯେମିତି ବେଲୁନ ରେ ଜମ୍ପିଙ୍ଗ ଦୋଳି ଯୋଉଟା ଡିଅନ୍ତି ସେ ଛୁଆ ମାନେ ସେଇ ଦୋଳି ଗୁଡା ବି ପଡେ। ତାଙ୍କ ପାଇଁ ତ ବହୁତ ମଜାର ଦିନ ସେଇଟା ଦଶହରା ଦିନ ନା। ପିଲାମାନଙ୍କୁ ବହୁତ ଖୁସି ହୁଅନ୍ତି। ଯେ ଦଶହରାରେ ହଉ
ବଜାରଟା କିନ୍ତୁ ବହୁତ ଏପଟେ ଫେମସ୍ ରହିଛି ଆଉ।
ହଁ ଆଉ ଦୀପାବଳିକି ବି ଛୁଆ ମାନେ କଣ କରନ୍ତି ନା।
ପିଲାମାନଙ୍କର ବହୁତ ବାଣ ଚିଚିରି ବାଣ ପସନ୍ଦ ଥାଏ। ଆଉ ଗୋଟେ ରସୁଣ ବାଣ। କୁହନ୍ତି ସେଇଟା ବହୁତ ପସନ୍ଦ ଥାଏ। ଆଉ ଗୋଟେ ଡିଆ ସିଲି ମାନେ ବାଣ ଥାଏ। ସେଟା ବହୁତ ପସନ୍ଦ ଥାଏ। ହୁଁ ମାନେ ଦି ଦୀପାବଳି ଆସିଲେ ପିଲାମାନଙ୍କର ଗୋଟେ ଅଲଗା ପ୍ରକାର ଖୁସି ଥାଏ।
ହଁ ଛୋଟ ପିଲା କଣ ସେମାନଙ୍କର କଣ ଖାଇବା ଖାଲିରେ ଖାଇ ଖିଇବା ଭଲ ପଡୁଥିବା ଦରକାର ଖେଳଣା ଦେଇଥିଲେ। ଗଲେ କି ବାଣ ଫାଣ ଦେଇଥିଲେ ତାଙ୍କର ସେ ସେଥିରେବି ସେ ଖୁସି ହେଇଥାନ୍ତି। ନୂଆ ଡ୍ରେସ ଟିକେ ଦେଇଦଲେ ବାପ ପୁଅ ଦେଇ ଦେଲେ ବି ଖୁସି ହୁଅନ୍ତି ନା।
ଆମ ପୁଅ ତ ଦୀପାବଳି ଥିବା ପୂର୍ବରୁ ବି ବାଣ ଆଣିକି ୟୁଜ୍ କରେ।
ହଁ ତାହେଲେ ନା ଆଉ ଆଉ ଆପଣଙ୍କ ପଟେ ସେପଟେ କେମିତି ଯୋଉ ପାଳନ କରନ୍ତି। ଯୋଉ କଣ କି ଅଷ୍ଟମୀ ଟା କେମିତି ପାଳନ କରନ୍ତି।
ଅଷ୍ଟମୀ ଟା ମାନେ କୁହାଯାହା ଯାଇଛି। ମୁଖ୍ୟତଃ ମାନେ ଯୋଉମାନେ ଘରର ବଡ ଝିଅ ବା ପୁଅ ତାଙ୍କ ପାଇଁ ଅଷ୍ଟମୀ ଟା ହୋଇଥାଏ। ଅଷ୍ଟମୀ ଡ୍ରେସ୍ କିନ୍ତୁ ମାମୁଁ ଘରୁ ମାନେ ଆସେ। ମାନେ ବେଭାର ଅଷ୍ ତମି ଭାର ନୁହେଁ କି ସେ ଭାର ଟା ମାମୁଁ ଘରୁ ଆସେ। ମାମୁଁ ଘରୁ ଆସେ ସବୁ ମାନେ ମାମୁଁ ଘର ଦିନିଷରେ ଘରର ପୁଅ ବା ଝିଅ ବଡ ଥାଏ।
ପରୁହାଁ ଯୋଉମାନେ ଥାଆନ୍ତି। ସେ ମାନେ ଉଁ ଯୋଉ ମାନେ ମାସକ ଯାକର କଣ୍ଟା ଫଳ ଖାଆନ୍ତିନି। ଆଉ
ହଁ।
ସେଇଦିନ ଗାଧେଇକିନା ପ୍ରଥମେ ଯୋଉ ଚଉରା ଥାଏ। ଆମର ବୃନ୍ଦାବ ତି ମା ବୃନ୍ଦାବତି ଥାଆନ୍ତି। ତାଙ୍କ ମୂଳରେ ମାନେ ଗାଧେଇକି ଓଦା ବସ୍ତ୍ର ଟେ ତାଙ୍କ ଯୋଉ ତାଙ୍କୁ ପୂଜା କରିଥାନ୍ତି।
ନୂଆ ଡ୍ରେସ ଯୋଉ ମାମୁଁ ଘର ଆସିଥାଏ। ସେଇ ଡ୍ରେସ ପୂଜା କରାଯାଏ।
ସେଇ ଚଉଁରା ମୂଳରେ ତାପରେ ଯୋଉ ଆମର ଏଣ୍ଡୁରି ପିଠା ଥାଏ ହଳଦୀ ପତ୍ର ପିଠା।
ଏଣ୍ଡୁରି ପିଠା ମୁଆ ପିଠା ଆଉ ଆରିସା ପିଠା ଏଇ ତିନିଟା ପିଠା ଆଉ ଚକୁଳି ପିଠା। ଏଇ ପୂଜା ପିଠା ଚାରି ପାଞ୍ଚ ପ୍ରକାରେ। ଅ ମୋ ଏଣ୍ଡୁରି ପିଠା ଟା ହୁଁ ମୁଖ୍ୟତଃ ଲାଗିଥାଏ ଅଷ୍ଟମୀରେ ଏଣ୍ଡୁରି ପିଠାଟା ମୁଖ୍ୟତଃ।
ହଁ ପୂଜା କରାଯାଇଥାଏ। ଆଉ ସେଇ ପିଠା ଟା ପୁଣି ଇସଣ ଯୋଉ ଥାଏ ଆମର। ଘରର ଯୋଉ
ପ୍ରଥମେ ଇସଣରେ ଦିଆ ହୁଏ। ତାପରେ
ଆମର ତ ଏପଟେ ଥାଏ କି? ହଁ ଆମର ଏପଟେ ଥାଏ କି ପ୍ରଥମେ ଚଉଁରା ପାଖରେ ପୂଜା କରନ୍ତି। ତାପରେ ଇସଣ ରେ ଦିଅନ୍ତି। ପୁଣି ପାଣି ଛଡାନ୍ତି ଚଉରାଁଠି। ଆଉ ତାପରେ ପୁଣି ଇସାଣଟି ପାଣି ଛଡେଇକି ଯୋଉ ଡ୍ରେସ ଟା ନୂଆ ଡ୍ରେସ ଟା ପୂଜା କରିଥାନ୍ତି। ସେଇଟାକୁ ପିନ୍ଧି କି ନା ଏଣ୍ଡୁରି ପିଠା ଖାଇଥାନ୍ତି।
ଆମର ଏପଟେ ଯିଏ ମାନେ ବଡ ଝିଅ ବା ପୁଅ ଥାଏ ତାକୁ ନେଇକି ଗାଧେଇଇକି ଆଣିଲା ପରେ ମାନେ ନୂଆ ଡ୍ରେସ ସବୁ ପୂଜା ହେଇଯିବ ହ ଚଉରା ପାଖରେ ଚଉରା ପାଖରେ ହେଇ ସାରିଲା ପରେ ତାପରେ ତାକୁ ଗୋଟେ ଚେୟାର ବା ଟେବୁଲ ଉପରେ ବସାଯାଏ ବସ ଶା ଯାଇକି ସେ ନୁଆ ଡ୍ରେସ ପିନ୍ଧା ଯାଏ ପିନ୍ଧା ଯାଇକି ତାପରେ ଚନ୍ଦନ ଫୁଲ ସିନ୍ଧୁ ଯଉ ଅରୁୁଆ ଚାଉଳ। ଧୂପ ଦିପ ଆଣିକି ତାକୁ ମାନେ ଯେମିତି ପୂଜା କରାଯାଏ। ସେମତି ବନ୍ଦାପନା ହୁଏ ବନ୍ଦାପନା ହେଇ ସାରିଲା ପରେ ପିଠା କୁହାଯାଏ। ପିଠା କରିସାରିଲା ପରେ ସେଇଟାକୁ କୁହାଯାଏ ମାନେ ପରୁଆଁ ହୁଅନ୍ତି।
ବହୁତ ଭଲ ଭାବରେ ପାଳନ କରାଯାଏ ଅଷ୍ଟମୀ ଆଉ।
ହୁଁ।
ଆଉ ଆପଣ ଆଁ। ଏବେ ମାନେ କଣ ବ୍ୟସ୍ତ ଅଛନ୍ତି ନା ଫାଙ୍କା ଅଛନ୍ତି ଟିକେ?
ନାଇଁ ଏବେ ବସଛୁ ବ୍ୟସ୍ତ ନାହୁଁ।
ହଁ କିନ୍ତୁ ମୁଁ ଟିକେ ବ୍ୟସ୍ତ ଅଛି ତ ମୁ କିଛି ସମୟ ପରେ ଆପଣଙ୍କୁ କଲ୍ କଲେ ଚଳିବ?
ହଉ ଠିକ୍ ଅଛି।
ଆଜ୍ଞା, ରଖୁଛି।